ବଂଶ କଣ କରୁଛ ଏବେ? ହଁ, କଣ କରୁଛ ଏବେ?
ଏବେ ତ ନିଦ୍ରା ସମୟ, ଶୋଇବାକୁ ହୁଁ। ଶୋଇବାକୁ ଆମେ ଯୋଉ ନିଦ୍ରା ସମୟ ପୂର୍ବରୁ ଶୋଇବା, ଯାହାର ସବୁ ଯ- ମାନେ ଯୋଗାଡ ସବୁ କରୁଛୁ। କରିବା ଦ୍ଵାରା, ତମ କଥା ଭାରି ମନ ପହିଲା ବିଦ୍ୟାଧର ଭାଇ ଆଜି, କଣ କେମିତି ଅ ଅଛନ୍ତି, କଣ କରୁଛନ୍ତି? ଆଉ ତାଙ୍କ ସହିତ ଟିକେ ଆ ମାନେ କଥାବାର୍ତ୍ତା ହେଇଥିବାରୁ ମତେ ବହୁତ ଭଲ ଲାଗିଲା।
ଆଚ୍ଛା, ଆଚ୍ଛା ସେ ଭଲ ଭଲ ଆମର ମୁଁ ବି ଭାବୁଥିଲି କଲ୍ କରିବା ପାଇଁ। ଭଲ ଆଉ ମାର୍କେଟ ଆଜି ଯାଇଥିଲ? କୁଆଡେ ବୁଲିବାକୁ ମାର୍କେଟ
ହଁ ଆଜି ତ ଯାଇଥିଲି। ଆଜି କି ମୁଁ ଘରର ନା ବଡ ନୁହଁ କିନ୍ତୁ ମୁଁ ସାନ, କିନ୍ତୁ ମୋ ମାମା କହିଲେ ଚାଲ ଗୋଟେ କାଲି ଜେଷ୍ଠ ପୁନଇଁ ନା, ଆଉ ଗୋ ଡ୍ରେସ୍ ଗୋଟେ ମାନେ ଗୋଟେ କପଡା କିଣିବା। ଆଉ ସେ କପଡ଼ାକୁ କାଲି ପିନ୍ଧିକି ଠାକୁର ବାହାରେ ଏ ଆମ ଦୁଃଖ କଥା ଶୁଣିବା।
ଆଚ୍ଛା, ଆଚ୍ଛା।
ଆଉ, ତାହା ସହିତ, ଉଁ -ବଜାରରକୁ ଗଲାବେଳେ, ମୋର ହଁ, ବହୁତ ନିବିଡ଼ ସାଙ୍ଗ, ଯିଏକି ମୋର ପ୍ରକୃତ ବନ୍ଧୁ। ସେ ଦେଖାହଲେ। ସିଏ କାହଲେ, ସିଏ ବାହାରେ ରୁହନ୍ତି, ଓଡ଼ିଶା ଓଡ଼ିଶା ଠାରୁ ବହୁତ ଦୂରରେ ରୁହନ୍ତି।
ଆଚ୍ଛା, ଆଚ୍ଛା।
ସେ ଦେଖିବା ଦ୍ଵାରା, ତାଙ୍କ ସହିତ ଆଜି ଅତିବାହିତ ହେଇଛି। ଏକରୁୁ ଦୁଇ ଘଣ୍ଟା ଭଳିଆ, ଆଉ ବହୁତ ମଜା ମଜା ଲାଗିଲା, କାହିଁକି ନା ମୋ ଛୋଟ ବଳର ପ୍ରକୃତ ବନ୍ଧୁ। ଆଉ ପ୍ରକୃତ ମିତ୍ର, ଆଉ ସେ ବି ସେଇ ଏ, ଛୋଟବଳ କଥା ପକେଇଲା ଯେତେବେଳେ, ବହୁତ ଖୁସି, ଆନନ୍ଦ ଲାଗିଲା। ଆଉ, ଖେଳୁଥିଲୁ, ବୁଲୁଥିଲୁ, ସାଙ୍ଗ ହେଇ ପାଠ ପଢ଼ୁଥିଲୁ।
ଆଚ୍ଛା।
ମତେ ବି କହୁଥିଲା, ତୋର ତୁ ଚାଲ, ପଳେଇ ଚାଲ, ଆଉ ମୋ ପାଖକୁ। ଆଉ ସେଠି କାମ କରିବୁ, କାର୍ଯ୍ୟ କରିବୁ। ଅର୍ଥ ରାଶି ପାଇବୁ। ମୋର ହଁ, ଯିବାର ଅଛି।
ଆଚ୍ଛା।
ଏ ଧାନ ଚାଷ ଆମର ଚାଲିଚି। ଚାଷ କାମ। ହଁ, ହଁ। ଆଉ ଚାଷ କାମ ଚାଲିଚି। ଆଉ ସଇଲେ ଟିକେ ଆମେ ନିଜକୁ ନିଜ କାମରେ ନିୟୋଜିତ କରିବା ଆଉ।
ଆଚ୍ଛା, ଆଚ୍ଛା। ଭଲ, ବହୁତ ଭଲ କଥା। ଆଉ କଣ କ ଖାଇବା ପିଇବା କଣ କଲ? ସାଙ୍ଗସାଥି ଦେଖାହେଲେ।
ସାଙ୍ଗ ବି ମତେ ଦେଖା ହେବାରୁ, ମତେ ବି ଡାକୁଥିଲା ଯେ
ହୁଁ।
ଚାଲ, ଟିକେ ଜଳଖିଆ କଣ କରିବା, ଆଉ ପାନୀୟ ପାନୀୟ, ଥଣ୍ଡା ପାନୀୟ ଜଳ ଟିକେ ପିଇଲା।
ହୁଁ।
ଆଉ ବହୁତ ମୋର ଇଚ୍ଛା ଥିଲା ବି, ଆଜି ମୋର ମନର ଭାବନାଟା ହୁଁ ଆମର ନଡିଆ, ନଡିଆ ପାଣି
ଆଚ୍ଛା। ଆଚ୍ଛା। ଆଚ୍ଛା ଆଚ୍ଛା।
ଖାଇବା ପିଇବା ଦ୍ଵାରା, ବହୁତ ସେତିକିପାଇଁ କିଛି ମତେ ଆନନ୍ଦ ନ ମାଗିଲା କିନ୍ତୁ ମୋର ଗୋଟାଇ ଛୋଟ ବେଳର ସାଙ୍ଗ ମୋ ପାଖରେ ବସୁଥିବା ଆଉ ମାନେ ସ୍କୁଲ ସମୟ ଟା, ଟିଉସନ୍ ବେଳ, ଆଉ ସାଙ୍ଗ ସାହି ବୁଲି ଖଟ ମାଡ ଗୋଳ ମନପଡିଲା, ଆଉ ସିଏ ମତେ ଦେଖିକି ମାନେ କ ମାନେ ଉଭୟ ପଟରୁ କୋଳ ଆକୁଳ କରି ବହୁତ ମାନେ ଖୁସି ଲାଗିଲା ଦୁନିଆ ପାଖରୁ। ଆଉ ମତେ ବି ସେ କହିଲା ମୋତେ ବି ହେଇକି ଭଲ ଲାଗିଲା ମୁଁ ତୋତେ ବି ମନେ ମନେ ଖୋଜୁଥିଲି। ଆଉ ସବୁବେଳେ ଆମେ ସୋସିଆଲ ଆମ ସାମାଜିକର ନୀତ ଡୁଆଲ୍ ମୋବାଇଲ ନେଟୱାର୍କରେ ଆମେ କଥା ହଉ। କିନ୍ତୁ ଆଜି ଦି ଦିନେ ଏତେ ବର୍ଷ ପରେ ତମକୁ ଆଉ ସ୍ପର୍ଶ ବା ନିକଟ ପାଖରେ ଦେଖିଥିବାରୁ ମତ୍ ମତେ ବହୁତ ଖୁସି, ଆଉ ଆନନ୍ଦ, ଆଉ ତା ସହିତ ମତେ ବହୁତ ଉଲ୍ଲାସ ଲାଗିଲା। ସିଏ କହୁଥିଲା ଯେ କି ଚାଲ, ତୁ ମୋ ପାଖରେ ସବୁଦିନେ ରହ। ଆଉ ସବୁଦିନେ ଆମେ ମିଳିମିଶି ରହିବା। ଆଉ ରହିବା ଆଉ ଗୁଲି, ଖଟ, ଗପିବା, ଆଉ ସମୟକୁ ସମୟକୁ ଆମେ ସମୟକୁ ଅପେକ୍ଷା ନ କରି, ଆମେ ସମୟକୁ ଅତିବାହିତ ତ କରିବା ଆଉ କହିଥିଲା।
ଆଉ ତମ ସେ ପାଖାପାଖି କଣ ସବୁ ପ୍ଲେସ ରହେ ବୁଲାବୁଲି କରିବାକୁ ଯାଆନ୍ତି?
ଆମର ତିର୍ ତୀର୍ଥ ସ୍ଥାନ ହଉଛି ଯିଏ କି ଏ ମାନେ ଆମ ଭଗବାନଙ୍କର ଯୋଉ ଅ ତାଙ୍କର ଅ ତୁଳସୀ ମାଳ ଯୋଉ ପଡେ ସେ ତୁଳସୀ କ୍ଷେତ୍ର
ଆଚ୍ଛା।
ଆ ବଳଦେବଜୀଉ
ହଁ ବଳଦେବଜୀଉ। ବଳ
ଯେ ତୁଳସୀ କ୍ଷେତ୍ର, ବଳଦେବଜୀଉ ଆଉ ଏଠୁ ଆମର ନିକଟ, ଆହୁରି ବି ଅଛି ଆମର ପାଠ ପଢିଥିବା ସମୟରେ ଆମର ନିକଟ ଅବି ନୁହଁ କିଛି ଦୂରରେ, ଯିଏ କିି ଆମର ଭିତରକନିକା। ଯିଏକି
ହଁ ହଁ ଭିତରକନିକା ହଁ ଜାଣିଛି ସେଇଟାରେ ବହୁତ- ମାନେ ଯୋଉ କଇଁଛ ଯେଉଁ ଥାଆନ୍ତି ସେମାନେ ବି ଦେଖାଯାଆନ୍ତି କୁମ୍ଭୀର
କୁମ୍-କୁମ୍ଭୀର ଆମର ଚାଷ ହୁଏ। କୁମ୍ଭୀର ନୁହଁ ସେଠି କୁମ୍ କୁମ୍ ଆମର ଚାଷ କରାଯାଏ କୁମ୍ଭୀର ଚାଷ କରିବା ଦ୍ଵାରା ସେଠି ଆମର ଯେତେବେଳେ ଆମର ଆ ଲୋକ ବି ଠିକ୍ ମାନେ ଆ- ବୁଲିବାକୁ ଆସନ୍ତି। ଆନନ୍ଦ କରନ୍ତି ଆଉ ଉପଭୋଗ ବି କରିଥାନ୍ତି। ଆଉ ଅନ୍ୟାନ୍ୟ ପଶୁ ପକ୍ଷୀ ବି ଅଛନ୍ତି। ଅନ୍ୟାନ୍ୟ ପଶୁ ପକ୍ଷୀ ବି ଅଛି। ଆଉ ସେଠି ତିନିଟା ନଦୀର ମୁହାଣ ଅଛି ଯେ କି ସେଥିପାଇଁ ବିତର୍କ ନିରଟା ସୃଷ୍ଟି ହେଇଛି।
ଆଚ୍ଛା ଛା।
ଆଉ ବହୁତ ମଧୁର ପାଣି ବି ଅଛି। ବହୁତ ବ ଶୀତ ଦିନେ ଶୀତ ଋତୁ ଆସିଲେ ବହୁତ ଦେଶ ଦୂର ଦୂର ଦେଶ ମାନଙ୍କରୁ ବହୁତ ପକ୍ଷୀ ଆଉ ତା ସହିତ ରଙ୍ଗ ବିରଙ୍ଗର ପକ୍ଷୀ ଆସନ୍ତି ବହୁତ ଛୋଟ ଓ ବଡ ପକ୍ଷୀ ବି ଆସନ୍ତି। ଆଉ ତାକୁ ଦେଖି ଆନନ୍ଦ ମନରେ ଉପଭୋଗ ଲାଗେ ଆଉ ସମୁଦ୍ର ଭିତରେ। ଯେକି ଆମେ ଏ ଡଙ୍ଗା ସାହାଯ୍ୟରେ ବୁଲି ଦେଖି
ହଁ ଡଙ୍ଗା ସାହାଯ୍ୟରେ ବୁଲାବୁଲି କଲେ ବି ହଁ ବହୁତ ବି ଭଲ ଲାଗେ ଚାରିପଟେ ଯେତେବେଳେ ଆମେ ବୁଲାବୁଲି କରନ୍ତି ସେଟା ବି ବହୁତୁ ଭଲ ଲାଗେ ଯେମିତି କିି ସେମିତି ଆମ ଯୋଉ କାଳିଯାଇରେ କାଳିଯାଇ ଆମ ଚିଲିକାରୁ କାଳିଯାଇ ସେଇପଟ ଯ ଯଉ ଯିବା ଆସିବା କରନ୍ ଆମେ ସେ ଡଙ୍ଗା ମାଧ୍ୟମରେ ହିଁ ଯାଇଥାନ୍ତି ସେପଟିକି ସେପଟେ ଯୋଉ ପକ୍ଷୀ ଯୋଉ ଅଛନ୍ତି ସେ।
ହଁ ଚିଲକ୍- ଚିଲିକା ହଉଛି ଚିଲିକା ହଉଛି ଆମର ଏସିଆ ମହାଦେଶର।
ହଁ ସବୁଠାରୁ ବୃହତ ହଁ ବୃହତ ମହଦଶ।
ବଡ ହଦ ଯିଏ କିି ଆମର ସେଠି ବହୁତ ମାନେ ବି ଦେଶ ବିଦେଶରୁ। ବିଭିନ୍ନ ପ୍ରକାର ପକ୍ଷୀ ଆସିଥାନ୍ତ ଆଉ ବହୁତ ପକ୍ଷୀ ଆଉ ଆମର ପାଣିରେ ରହୁଥିବା ଜୀବ ମାନେ ତାକୁ ଧରନ୍ତି। ଆଉ ସେଠି ସେ ବେଶିକିରି ଆମର ରି ଋତୁ ଋତୁରୁ ଶୀତ ଋତୁରେ ସେଠି ଆସି ବୁଲନ୍ତି। ଆନନ୍ଦ କରନ୍ତି ଉପଭୋଗ କରନ୍ତି। ପରିବାର ସହିତ ସାଙ୍ଗ ମାନଙ୍କ ସହିତ ଆଉ ଏବଂ ଛାତ୍ର ଓ ଛାତ୍ରୀ ମାନଙ୍କ ସହିତ ସେଠି ଉପଭୋଗ କରି ନିଜକୁ ଆନନ୍ଦ କରି ଯେ କି ସେ ଜାଗାର ମହତ୍ବ ସେ ଜାଗାର ଉଁ- କିଛି ନା କିଛି ବହୁତୁ ଉମ ଐତିହାସିକ୍ ହଁ ରୁ ଆସି ଦେଖି ଆସିଛୁ ଆଉ ସେଠି ବି ନାଁ ଅଛି ଆମ
ହଁ ହଁ ବହୁତ ଭଲ ଲାଗେ ସେ ଜାଗା ଗୁଡ଼ିକ ବହୁତ ହି। ଭଲ ଲାଗେ ମୁଁ ବି ବହୁତ ଥର ଯାଇଛି ଚିଲିକା। ବହୁତ ଭଲ ଲାଗେ, ବହୁତ ସ୍ମରଣୀୟ ସ୍ଥାନ। ଆଉ ବହୁତ ଭଲ ଲାଗେ ସିଏ ସବୁ ଦେଖିବା ପାଇଁ ବି। ଏପରି
ଆଉ ତୁମର ଆଜି ଆ ଏଇ ରବିବାର ଦିନଟା କେମିତି ତୁମେ ଅତିବାହିତ କଲ?
ହଁ ରବିବାରିଆ ହଁ। ଏଇତ ଆମ ଜୀବନ ଶୈଳୀ ମାନେ ଗୋଟେ ଆ ଅଁ ଷ୍ଟୁଡେଣ୍ଟର ଜୀବନରେ। ପ୍ରଥମେ ତ ସକାଳୁ ଉଠୁ, ନିତ୍ୟକର୍ମ କରିକି ହଁ ପାଠ ଯାହା ବି ଥିବ କ ମାନେ ଯାହା ସବୁ ସବଜେକ୍ଟ ଯାହା ସବୁ ବିଷୟର ଥିବ ତାକୁ ତମେ ସି-ସିଲେକ୍ଟ କରିକି ଦିନ ସାରା କଣ ପଢ଼ିବ, ତାର ପ୍ଲାନ ମାନେ ହଁ ପ୍ରୟୋଗ କଣ ପ୍ଲାନିଂ କରିବା। ଉପରେ ପଢ଼ିବ। ଏଇ ଆମ ଜୀବନର ମୂଳ ଇଏ। ତାପରେ ଗାଧୋଇ ଫାଧୋଇ ଖାଇ ପିଇ ମାନେ ଶୋଇବୁ, ଶୋଇଲା ପରେ ପୁଣି ପଢିବୁ, ପୁଣି ସନ୍ଧ୍ୟାବେଳେ ଟିକେ ଯାଇ ମାର୍କେଟରେ ବୁଲାବୁଲି ଇଏ ସିଏ ଏମିତି କରିବ, କଲା ପରେ ପୁଣି ଆସିକି ହଁ।
ଟା ଆମର ଦୈନନ୍ଦିନଙ୍କ କାର୍ଯ୍ୟ। କିନ୍ତୁ ସବୁ ଆମର ସପ୍ତାହର ଶେଷ ବାର, ଯିଏକି ଆମର ରବିବାର। ଯିଏକି ଆମେ, ସବୁ ବାର ଯେତିକ ବାର ଅଛି ସାତଟି ବାର ଯିଏ କି ଗୋଟେ ସପ୍ତାହ। ସାତଟି ବାର ଭିତରୁ, ଆମକୁ ତମକୁ କୋଉ ବାରଟା ବହୁତ ଭଲ ଲାଗେ।
ଭଲ ଲାଗେ ସଣ୍ଡେ ଉଁ ରବିବାର ହିଁ ତ ବହୁତ ଭଲ ଲାଗେ, ଯେହେତୁ ହଁ ସ୍କୁଲ, କଲେଜ, ଏସବୁ ଛୁଟି ଥାଏ। ଆଉ ସମସ୍ତ ସାଙ୍ଗସାଥି ମାନେ ବି ଫାଙ୍କା ରୁହନ୍ତି, ଯାହା ମାନେ ବୁଲାବୁଲି କରିବା ପାଇଁ ଇଏ ପାଇଁ ସବୁ ଇଏ ପାଇଁ ବହୁତ ଭଲ ଲାଗେ ସେଇଟା। ଆହୁରି ବି ବହୁତୁ ଏଇ
ସେଟା ତ ସତ୍ୟ, ସେଟା ତ ସତ୍ୟ। କାହିଁକିନା ସୋମବାର ରବିବାର ଭିତରେ ସବୁଠାରୁ ଛୁଟି ଦିନ ଥାଏ, ସେଦିନ ସବୁ ତ ଘରର କାର୍ଯ୍ୟ। ଆଉ ଆଉ ଓ ସାଙ୍ଗମାନଙ୍କ ସହିତ ଅତିବାହିତ କରିବା, ଆଉ ବଡ ଭାଇ, ଭଉଣୀ ଜେଜେବାପା, ଜେଜେମା ଇତ୍ୟାଦି ଲୋକମାନଙ୍କ ସହିତ ଅତିବାହିତ କରି ଆମର ସେ ଦିନଟାକୁ ଅ ମାନେ ଏ ଗୋଟେ ମାନେ ବାରକୁ ଆମେ କେମିତି ଉପଭୋଗ କରୁ ଥାଉ, ତାସହିତ ଆମେ କିଛି ପଶୁ ପକ୍ଷୀ ବି ସହିତ
ହଁ, ସେମାନଙ୍କ ସହିତ ଅତିବାହିତ କରିଥାଉ, ବହୁତ ଭଲ ଲାଗେ। ଯେମିତିକି ଆମର ସେଠି ଗୋଟେ କୁକୁର ଥିଲା, ମୁଁ ତା ସହ ବହୁତ ମାନେ ଏତେ ମାନେ ଆମର ସମ୍ପର୍କ ଭଲ ହେଇ ଯାଇଥିଲା ଯେ ମୁଁ ଯେବେ ପଳେଇ ଆସିବି, ସିଏ ବହୁତ ମାନେ କାହା ସହିତ ମାନେ ଖେଳିବନି, ଇଏ କରିବନି, ସେମିତି
ଫେରେ ତୁମେ, ହଁ ତୁମର ଯୋଉ ଏବେ ତ ପଢାପଢି ଚାଲିଚି। ତୁମର ଆଗର ଭବିଷ୍ୟତ ପାଇଁ ତୁମେ ନିଜେ ନି ନିଜକୁ ସମର୍ପଣ କରୁଚ ଲକ୍ଷ୍ୟ ରଖିଛ ମୁଁ ଭଲ ଜାଗାରେ ପହଞ୍ଚିବି ଆଉ ଭଲ ଜାଗାରେ ପହଞ୍ଚି ସାରିଲା ପରେ ମୁଁ ଯେମିତି କଷ୍ଟ, ଦୁଃଖ ଧୈର୍ଯ୍ୟ, ଉପଭୋଗ, ହସ ଯୋଉ ସବୁ ଅତିବାହିତ କରିଥିବି, ଅନ୍ୟ କାହାକୁ କେବେ ହେଲେ ଶିକ୍ଷା ଦେବି, ଅଭିଜ୍ଞତାଟା ମୋର ମନ ଭିତରେ ଥିବା ସମିସ୍ତି ଙ୍କୁ ଜଣେଇବି ଆଉ ତା ସହିତ ମୁଁ ଜଣେଇବା ସହିତ ମୋର ଯଦି ପ୍ରଚେଷ୍ଟା କାରଣ ମୋ ଅଭିଜ୍ଞତା ଟା କାହାକୁ ଭଲ ଲାଗିପାରେ। କାହାକୁ ବି ଖରାପ ଲାଗିପାରେ କିନ୍ତୁ କେବେ ଆମେ କେବେ ଆମେ ସମାଜରେ ମିଛ କହିବା ନାହିଁ। ସତ କହିବା ଆଉ ସମସ୍ତିଙ୍କି ଭଲ ବାଟ ଭଲ ଶିକ୍ଷା ଆଉ
ନିହାତି, ନିହାତି ହଁ ନିହାତି, ନିହାତି, ନିହାତି।
ଯେକୌଣସି ଗରିବ ଲୋକମାନଙ୍କୁ